ନମସ୍କାର ଦିଦି।
ହଁ।
କେମିତି ଅଛନ୍ତି, ହଁ ଶୁଭୁଛି।
ଆଉ ହଁ ହଁ ଠିକ ଶୁଭୁଛି। ଭଲ ଅଛି। ଅଛି ଆଉ, ଆଉ କଣ କରୁଥିଲ।
ନାଇଁ ସକାଳ ଜଳଖିଆ ହବ ଏବେ ଆଉ।
ଓହୋ ବନେଇବ
ଓ ହା ଆଉ ପୁରୀ କେବେ ଯାଇଛନ୍ତି? ହଁ ସରିଲାଣି ସବୁ।
ଆଚ୍ଛା।
ପୁରୀ କେବେ ଯାଇଛନ୍ତି?
ପୁରୀ ତ ପ୍ରାୟ ଯାଉଛୁ, କାହିଁକି ନା -ଯେହେତୁ ପାଖରେ ଭୁବନେଶ୍ୱର ପାଖରେ କେତେବେଳେ ଛୁଟି ଛୁଟା ହେଲେ ପୁରୀ ଏଇଟା ହିଁ ଗୋଟେ ଆମର କହନ୍ତିନି -ଚାରି ଧାମ ର ଆମର ବଡ ଧାମ -ପୁରୀ। ଆମର ପାଖରେ ଥାଇକି ଆମେ ଯଦି ତାକୁ ଯିବାନି ତ ସେଇଟା ଭୁଲ କଥା କିଛି ଛୁଟି ହେଲେ ମନ ହେଲେ ଚାଲ ପୁରୀ ଚାଲ ଟିକେ ଜଗନ୍ନାଥ ଦର୍ଶ ନ ଟିକେ କରିଦେଲେ ମନକୁ ଶାନ୍ତି ଆଉ ଟିକେ ସି ବି ଆଉ ସମୁଦ୍ର କୂଳରେ ଝଙ୍କଡ ସାରଳା ହଁ ସାରଳା ଯାଇ ଯାଇଛି ଯେ କିନ୍ତୁ ଟିକେ ବହୁତ ପୂର୍ବରୁ ଯାଇଛି ହଁ ବାଟ ବି ବହୁତ ଆଗୁ ପୂର୍ବରୁ ଯାଇ
ଏବେ କୋଇ
ଏବେ ଯାଇନି। ଭାରି ଇଚ୍ଛା ମୁଁ ଜଣଙ୍କ ସହିତ କଥା ହଉଥିଲି ସେ କହୁଥିଲେ ତମେ ଦିଦି ଆସ, ଆସିକି ମତେ ଫୋନ କର ମୁଁ ତମକୁ ସବୁ ବୁଲେଇ ଦେବି ଏଇଆ ସବୁ କେମିତି ଠାକୁରଙ୍କର କେମିତି ଭୋଗ, କେତେ ଠାକୁର ଦିନରେ କେତେଥର ତାଙ୍କର ଦୁର୍ଗ ଚେଞ୍ଜ କରନ୍ତି ଇଏ କନ୍ ସେ ଯେହେତୁ ସେ ପୁରା ଠାକୁ ଠାକୁରଙ୍କର ପାଖରେ ପୁରା ଭକ୍ତର ମାନେ ଭକ୍ତ କହିଲେ ଚଳେ। ତ ସିଏ ସବୁ ମତେ ହଁ ପୁଙ୍ଗାନୁପୁଙ୍ଗ ଭାବରେ ବୁଝଉଥିଲେ, ମୁଁ କହିଲି ନିଶ୍ଚିନ୍ତା ଯିବା। ଚିନ୍ତ ଯିବା ସେମାନେ ଏବେ ଯାଇଛନ୍ତି କାଲି ରୁକ୍ମଣୀ ବିବାହ ହେଲା ନା ଜଗନ୍ନାଥଙ୍କର ଜାଣିଛ ତ ସେମାନେ ସବୁ ଯାଇଛନ୍ତି ମୁଁ ତାଙ୍କୁ ସବୁ କହିଛି, ଏକାଦଶୀ ଥିଲା, ହଁ। ଯାଇଛନ୍ତି ସେଇ ସବୁ ଭାଇମାନେ
ମୁଁ ଏକାଦଶୀ କରେ ବର୍ଷକୁ ଚାରଟା ବଡ଼ ଏକାଦଶୀ କରେ। କାର୍ତ୍ତିକ ମାସରେ ବୈଶାଖ ମାସରେ ଆଷାଢ ମାସରେ ହଁ ବଲବର ମାସରେ ଚାରଟା ପଡେ।
ହୁ ହୁ ହୁ ହୁ।
ମାଘ ମାସରେ ଚା ସ ଆମୀ ସ୍ୱାମୀ ସ୍ତ୍ରୀ ଦି ଜଣ କରୁ ବହୁତ ମାନେ ହୁଁ ହୁଁ ବୋହୁତ ମାନେ ମତେ କଷ୍ଟ ଲ ଠାକୁରଙ୍କ ଉପରେ ରାଗେ ମାନେ ଯେମିତି ଆମେ ବାପା ମାଙ୍କୁ ଗାଳି ଦୋଉ ସେମତି ଗାଳି ବି କରେ ବୋହୁତ କାନ୍ଦି ଭଗବାନ ଆଗରେ।
ହଁ ଆ ସିଏ ହିଁ ଆ ସବୁବେଳେ ମନେ ରଖ ସିଏ ଯାହା ବି କରନ୍ତି ଭଲ କରନ୍ତି।
ଆଜ୍ଞା।
କେବେବି ଆମର ଖରାପ ଚିନ୍ତା କେବେବି କରିବେନି। ଯଉଟା ଏବେ ଖରାପ ହେଇଚି ସେଟା କିଛି ଭଲ ପାଇଁ
ଆଜ୍ଞା ଆମେ କର୍ମକୁ ଆମେ ବୋଉ ମୁଁ ଜାଣିଚି କିନ୍ତୁ ତଥାପି ଯେତେବେଳେ ମନ ଟା ଅସ୍ଥିର ହୁଏ ମୁଁ ରାଗି ଦିଏ ଟିକେ ଭଗବାନଙ୍କ କରେ ପ୍ରଭୁ କାଇହିଁ ଏତେ କଷ୍ଟ ଦୋଉଚୁ।
ହଁ ମଣିଷ ଜୀବନ ତ ମା ଆମେ ରାଗିବା ରୁଷି ସେଥିପାଇଁ ତ ଭଗବାନ ଦେଇଚନ୍ତି ସେ ରାଗ ଦେଇଚନ୍ତି ରୁଷା ଦେଇଚନ୍ତି ହସ ଦେଇଚନ୍ତି। ସେଇଟା ହବ ଆମେ ନା ଆମେ ତ ଆଉ ଦେବତା ନୁହଁ ଯେ ସମସ୍ତଙ୍କୁ ଛାଡିଦବା ନାଇଁ ନାଇଁ। ଯା ହେଲା ହେଲା ସେଟା ନୁହଁ।
ଆଉ ଆପଣଙ୍କ ପରିବାରରେ ଆଉ ଶାଶୁ ଶଶୁର
ନାଇଁ ମୋର ଶାଶୁ ଶଶୁର ତ ଏକ୍ସପାର୍ଟ କରିଗଲେଣି। ଏ ମରିଯାଇଛନ୍ତି। କାରଣ ସେମାନେ ବହୁତ ପୂର୍ବରୁ କାରଣ ମୋର ଆ ମାନେ ଭାଇନ୍ ମୋ ହଜବେଣ୍ଡ ହେରିକା ଦିଇ ଭାଇ। ସେମାନେ ମୋ ଦେଢଶୁର ବି ଗାଁରେ ରୋହୁଚନ୍ତି ଯା ଦେଢଶୁର ଆଉ ତା ମୋର ଝିଆରୀ ଗୋଟେ। ପୁତୁରା ଗୋଟେ ଆଉ ମୋ ଝିଆରୀ ର ଦିଇଟା ଛୁଆ ମୁଁ ଆଈ ବି ହେଇଗଲି। ଲିଣି ଆ ହା ହା ହା ଆଉ ମୋ ପୁତୁରାର ଗୋଟେ ଝିଅ। ତେଣୁ ଜେଜେମା ହେଇଗଲି। ଲି ଆଉ ମୋ ଆମର ସେଇ ଯାଜପୁର ପାଖରେ। ହଁ ହଁ ହଁ ପୁଅ ପଢୁଚି ନା ସେଇଥିପାଇଁ ପଢାପଢି ବା ତାପରେ ସେ ସାର୍ ବିଜନେସ୍ କରୁଛଚନ୍ତି।
ହଁ ହଁ ହଁ।
ଏଆ ଆଉ। ଆଉ ମୁଁ ବି ଗୋଟେ ହଁ। ମୁଁ ବି ଗୋଟେ ଛୋଟ ବିଜନେସ୍ ଟେ କରୁଛି ଏଇ ଜୁଲେରି କସ୍ମେଟିକ୍ ତମେ ମ ହଁ ତମ ୱାଟସାପ ଚେକ୍ କଲେ ଜାଣିପାରିବ ଯେ କଣ କରୁଚି ହେଲା।
ହଁ କାହିଁକି ବସିବେ ଆଜିକାଲି ବସିଲେ ହବ କି। ହୁଁ,
ହୁଁ କିଛି ନହେଲେ ଆଜି କାଲି ନିଜେ ଆତ୍ମନିର୍ଭରଶୀଳ ହବା ନିହାତି ଦରକାର। ପଇସା ହୁଁ, ପଇସା ଥି ଥିଲେ ହିଁ ଲୋକ ତମକୁ ସମ୍ମାନ
କରିବେ, ତୋମେ ନିଜ ଇଚ୍ଛାରେ ବଞ୍ଚି ପାରିବ। କାହାକୁ ମାଗିବାକୁ ପଡିବନି। ଆତ୍ମନିର୍ଭରଶୀଳ ନିହାତି ଦରକାର।
ତାପରେ ସେଇଟା ଆଗରୁ ନଥିଲା ଆଗରୁ ନଥିଲା ଏତେ ଏବେ
ହେଇପାରୁଛି।
କଣ ଆଜିିକାଲି ବାହାଘର ପରେ କେତେ ମା ମାନେ ଆଉ ବିଚ୍ଛେଦ ହବା କେତେ ଅସୁବିଧା ହବା ଯୋଉଟା କି ଝିଅକୁ ନିହାତି ଦରକାର ଟିକେ ମାନେ ତାକୁ ସପୋର୍ଟ ନହଲେ ସେ ଯା ବି ହେଲେ ଟିକେ ଉଁ, ଭାଙ୍ଗି ପଡେ ଆଉ।
ନିଶ୍ଚିନ୍ତ।
ତେଣୁ ଆଜିକାଲି ବାହା ହୁଅ ନ ହୁଅ ମାନେ ସେଇ ଏଟା ଗୋଟେ ଅଲଗା ଜିନିଷ କିନ୍ତୁ, ହଁ, ହଁ
ତାପରେ ଆମକୁ ବି ଧର ଗୋଟେ ବା ମା ଜନ୍ମ କରିଛନ୍ତି। ଆମେ ତାଙ୍କ ପାଇଁ କିଛି କର୍ତ୍ତବ୍ୟ କରିବାକୁ ହେଲେ ଅନ୍ୟ କାହା ଉପରେ କାହିଁକି ନିର୍ଭର ହବା। ନିଜେ କିଛି କରୁଥିଲେ ତାଙ୍କ ପାଖକୁ ଯାଇପାରିବା। ତାଙ୍କ ଗୋଟେ ଭଲ ମନ୍ଦ ବୁଝିପାରିବା। କାହିଁ କାହାକୁ ମାଗିବା କି ତୋ ବା ମୋ ପାଇଁ ମତେ ଦବାକୁ ପଡୁଛି ଶୁଣିବାକୁ ପଡିବା ପଛରେ କଣ ଦରକାର ଅଛି।
ତା ଶହେ ପରସେଣ୍ଟ ପ ସତ।
ହଁ କିଏ ଆଗରେ କହିବ। କିଏ ପଛରେ କହିବ। କିଏ ଲୋକଙ୍କ ସାମ୍ନାରେ କହିବ। କିଏ ଏକା ଡାକିକି କହିବ ଏୟା ତ ଫରକ୍। ତାଙ୍କର ଚିନ୍ତାଧାରା ଅନୁସାରେ କରିବାକୁ ପଡ଼ିବ। ଥରେ ଦେବେ କିଛି କହିବେନି। ଦୁଇଥର ଦେବେ କହିବେନି। ତିନିଥର ବେଳକୁ ନିହାତି କହିବେ।
ଉଁ, ତା କା କାହାକୁ ଦେଲେ ବି କହିବ। ତୋମେ ବି ନିଜେ ତୋମେ ଭାବ ତୋମେ ନିଜେ ମା କିଲେ ବି ସେମାନେ ଥରକୁ ଦିଥର ହେଲା ପରେ ତୋମକୁ ବି ଭଲ ଲାଗିବନି। ସେମାନେ କହିଦେବେ ଏ ତୁ ନେଇଥିଲୁ ପୁରା ଏବେ।
ହଉ, କଣ କରୁଚୁ?
ହଁ ସେଇଟା ବହୁତ ବାଧିବ କାରଣ ଆମର ବି ମନ ଅଛି ଦେଖ ଥରେ ବୟସ ପଳେଇଲେ ତାପରେ ଆଉ କିଛି ଇଛା ହବନି ଇଚ୍ଛା ହବନି। ନା ଲଗେଇବାକୁ ନା ପିନ୍ଧିବାକୁ ନା କରିବାକୁ ତାପରେ ଛୁଆ ପିଲା ହେଲା ପରେ ତ ତାଙ୍କ ପ୍ରତି ତମର ସବୁ ଜିନିଷ ପଳେଇବ।
ପଳେଇବ ତାପରେ ହଁ ତାପରେ ନିଜର ବୟସ ହେଲେ ଗୋଟେ ପିନ୍ଧା ଲଗବାକୁ ବି ଖରାପ ଲାଗିବ ହେ ଏତେ ବୟସ ହେଲାଣି କଣଗୋଟେ ଲଗେଇବ ହେ ଛାଡ଼।
ତେଣୁ ଏବେ ଯେତିକି ପାରିବ ନିଜେ ଲଗା ପିନ୍ଧା କରିକି ସମୟ ଟା କେମିତି ଭଲ ସେ ଆସିଚି ଭଲ ସେ ଖୁସି ଖୁସିରେ ଯିବ ତମେ ଜମା ମନ ଦୁଃଖ କରିବନି। ତ ମୁଁ କହିଦେଲି ଖୁସି ଖୁସି ରେ ସବୁ ଜିନିଷ ଇଏ କରିବ ହଁ। ହଁ ଅଶୁ ଅସୁବିଧା ଆସିଲେ ବି କିଛି ପ୍ରୋବ୍ଲେମ୍ ନାହିଁ ଆସିଚି ଆସିଚି।
ଗୋଟେ କଣ କହନ୍ତିନି ଗୋଟେ ଧନ ପଳେଇବ ସମ୍ପତ୍ତି ପଳେଇବ ସବୁବେଳେ ମଣିଷ ଗୋଟେ ଝିଅ ସହିପାରିବ କିନ୍ତୁ ଗୋଟେ ଝିଅର ତିନିଟା ଅବସ୍ଥା ଯଉ ଥାଏ ଗୋଟେ ଝିଅ ହବ, ତାପରେ ସ୍ତ୍ରୀ ହବ, ତାପରେ ମା ହବ ସେଇ ତିନିଟା ଜିନିଷରେ ତା ଜୀବନ ଟା ସମ୍ପୂର୍ଣ୍ଣ। ତ ଭଲ ଝିଅ ଭଲ ସ୍ତ୍ରୀ ଗୋଟେ ଭଲ ମାଁ ନ ହେଇ ପାରିଲେ ଭାରି କଷ୍ଟ ଲାଗିବ। ମୁଁ ଜାଣିଛି ଭଗବାନ କେତେ ମୁଁ କେବେ ମତେ ନିରାଶ କରିବେନି। ଆଉ କୌଣସି କାରଣ ପାଇଁ ନେଇଛନ୍ତି ପୁଣି ଫେରେଇବେ।
ହୁଁ ନିଶ୍ଚିନ୍ତ-ନିଶ୍ଚିନ୍ତ ସବୁ ଜିନିଷର ଦେଖ ଆମେ ହଁ ଧର୍ଯ୍ୟ ଧରିବାକୁ ପଡିବ ତାପରେ ଆମେ ସଂପୁ କହିଲେ ଆମର ଏଇଟା ହେଲାନି ଆମେ ସାଙ୍ଗେ-ସାଙ୍ଗେ ମାନେ ବ୍ୟସ୍ତ ବିବ୍ରତ ହେଇଯାଉଛେ।
ହଁ।
ଆମେ ଏଇଟା କଲେନି ବା କହୁଛି ତମର ଏଇ ଜିନିଷ ଟା ବହୁତ ଭଲ ପାଇଁ ହିଁ ଭଗବାନ କଣ ପାଇଁ ବି କରି ତାର କିଛି ବି ମହତ୍ଵ ଥିବ ହଁ ତେଣୁ କିଛି ନାଇଁ ତମେ ସେଇଆକୁ
କିନ୍ତୁ ଅ ତାପରେ ଓ ମାନେ ଆମେ ଜଣଙ୍କୁ ସାନ୍ତନା ଦବା ଆଉ ନିଜେ ସେଇଟା ବିତେଇବା ଦୁଇଟା ଅଲଗା ଜିନିଷ ମୁଁ ଦିଦିଙ୍କୁ କହିଦେବି ହଁ। କି ଦି ତିନ୍ ଦିନ। ସି ଯୋଉଟା ଗ୍ରହଣ କରିବେ କି ତାଙ୍କୁ ଯୋଉ କଷ୍ଟଟା ହବ ସେଇଟା ସିଏ ଜାଣିଥିବେ। ତାପରେ ସେଇଟା ତ ଆଉ ଦିଦି କିଛି କରିପାରିବେ ନାଇ ସାନ୍ତ୍ୱନା ଦେବେ ଦୁଇ ପଦ ଭଲ କଥା କହିଲେ ମନ ଟା ବୁଝିଯିବ। ନାଇଁ ଗୋଟେ ବଡ଼ ଲୋକଟା କହୁଛନ୍ତି ନା ଏଇଆ ହେଇଥିବ ସେଟା ନିଜେ ନଜାଣିବା ଲୋକଙ୍କୁ ପଚାରିବା ଦରକାର ବୁଝିବା ଦରକାର। ବୁଝିବା ଦରକାର।
ବଡ ଲୋକ ସେ କେମିତି ହେଲେ ଶୁଣ ତମମାନେ ଏବେ ଏବେ ତମେ ସାନ ଅଛ। ଆମେ କୌଣସି ରାସ୍ତା ଦେଇକି ଆସିଲୁଣି। ତେଣୁ ଆମ ଭିତରେ ଯୋଉ ଅଭିଜ୍ଞତା ଟା ଆସିଲାଣି ଦେଖ ସବୁ ଅଭିଜ୍ଞତା ତମେ କରିକି ତମେ ନିଜେ ନିଜେ ସେଇଟା ମାନେ ପାଇବା ସେଟା ତମକୁ ଟାଇମ୍ ଲାଗିବ।
ପୂର୍ବରୁ ଆପଣ ଦୁନିଆକୁ ଦେଖିଛନ୍ତି। ହଁ ଦୁନିଆ ଟା କେମିତି ଚାଲେ କେମତି କୋଉଟା ଭଲ
ହଁ।
ମନ୍ଦ ପାଠ ସାଠ ପଢ଼ି ଯେମିତି କୁହନ୍ତି କି ଗୋଟେ ପିଲାର ପ୍ରଥମ ଗୁରୁ ତା ବାପା ମା। ସେ ଯେତେ ମୂର୍ଖ ହୁଅନ୍ତୁ ଅପାଠ ହୁଅନ୍ତୁ ସେ ଯୋଉ ଶିକ୍ଷା ଟା ଦେବେ ସେଟା ପ୍ରଥମ। କି ଇଆକୁ ଏମିତି ସମ୍ମାନ ଦବୁ ଗୁରୁଜନଙ୍କୁ କେମିତି ସମ୍ମାନ ଦବୁ ସେଇଟା ଯୋଉ ସଂସ୍କାର ଦିଅନ୍ତି ସେଇଟା ବଡ ଜିନିଷ ପ୍ରଥମେ। ମତେ ଲାଗେ ମୋ ମୋ ବୋଉ ବି ଆ ଆମଠୁ କମ ବହୁତ ପଡୁଛି ଆମକୁ ତ ମାନେ ସେ ଦଶମ ପର୍ଯ୍ୟନ୍ତ ପଢଥିଲା ସେତେବେଳେ, ସେ ଦଶମ ପର୍ଯ୍ୟନ୍ତ ପଢିକି ଆମକୁ ଆଜି ସ୍ନାତକ ସ୍ନାତକ ଉପରକୁ ପଢ଼େଇ ସାରିଛି, କିନ୍ତୁ ଆମକୁ ସେ ସବୁବେଳେ ସପୋର୍ଟ କରେ ଆଜି ବି ସପୋର୍ଟ କରେ ମୁଁ ଆଜି ବାହା ହେଇ ସାରିଲିଣି, ମୁଁ ଯଦି ଏବେ ବି କହିବି ବୋଉ ମୁଁ ଏ ପଢା ଟା ପଢିବାକୁ ଚାହୁଁଛି ଏତିକି ପଇସା ଦରକାର, ସେଏ କହିବ ମୁଁ ମୋ ଗହଣା ବିିକି ଦେବି କିନ୍ତୁ ପଢ଼। କହିବନି କି ତୁ ସ୍ୱାମୀ କି ମାଗ୍ ଶଶୁର କୁ ମାଗ୍ କବି ମୋ ଛୁଆ ଟା ମଣିଷ ହେଲେ ମୋ ନାଁ ରହିବ।
ନାଇଁ ଠିକ୍-ଠିକ୍-ଠିକ୍ ଭାବିଛନ୍ତି।
କେବେ ସେ ଭାବିନି।
ନାଇଁ ଠିକ୍ ଭାବିଛନ୍ତି ତାପରେ ଦେଖ ସିଏ ଏତେ ପଢା ପ୍ରତି ଦେଖ ତାଙ୍କର କେତେ ଇଚ୍ଛା ଅଛି। ସେ ନିଜେ ନୁହଁ, କିନ୍ତୁ ପାଠ ପଢାଟା ଶ ବେଶୀ ବଡ କଥା ନୁହେଁ। ମାନେ ଆମେ ଅଧିକା ପଢିଛେ ସିଏ ଅଧିକା ପଢ ସେଇଟା ବଡ କଥା ନୁହଁ କାହାର ବ୍ୟବହାରା ଚିନ୍ତାଧାରା ହଁ ସେଇଟା ବଡ଼, ସେଇଟା ମଣିଷକୁ ବଡ଼ କରାଏ ଖାଲି ଯେ ମୁଁ ଏଟା ପଢ଼ିଦେଲି। କରିଦଲି ଇଞ୍ଜିନିୟରିଂ କରିଦେଲି, ସେ ଛୁଆ ଭଲ ବୁଦ୍ଧ ନୋ
ନା, ଆଜିକାଲି ତ ଯେତେ ଶିକ୍ଷିତ ସେମାନେ ଶିକ୍ଷାକୁ ଠିକ ସେ ଗ୍ରହଣ କରୁନାହାନ୍ତି ବୋଲି, ଅଶିକ୍ଷିତ କାମ ଗୁଡ଼ା କରୁଛନ୍ତି ଭୁଲ୍ ଭାଲ କାମ ସେ ଶିକ୍ଷିତ ପିଲା ହିଁ କରୁଛନ୍ତି। କିନ୍ତୁ କାରଣ ସେମାନେ, କେବଳ ଭାବୁଛନ୍ତି କି ଆମେ ପାଠ ପଢିବା ପରୀକ୍ଷା ଦେଇଦବା, ଆଉ ଗୋଟେ ଭଲ ସାର୍ଟିଫିକେଟ୍ ନେଇଆସିଲେ ଭଲ ମାର୍କ ରଖିକି, ଆମ ଗୋଟେ ଭଲ ମଣିଷ ହେଇପାରିବା, ସେଇଟା ଭୁଲ କଥା ଦିଦି ଯାହା ପାଖରେ ଉଚିତ୍ ସଂସ୍କାର ଥିବ କମ ପାଠ ପଢିକି, ବହୁତ ଜିନିଷ ଜୀବନରେ କରିପାରିବ କିନ୍ତୁ ଯାହା ପାଖରେ ସଂସ୍କାର ସଂସ୍କାର ନଥିବ ସେ ତ ବ୍ୟବହାର ଠିକ ସେ କରିପାରିବନି।
ନାଇଁ ନାଇଁ ହଁ ହଁ।
ଗ ଗୁରୁଜନ, ଗୁରୁଜନ କେମିତି ସମ୍ମାନ ଦିଅନ୍ତି ସେ କଥା ବି ଜାଣି ପାରିବନି।
ହଁ ହଁ। ହଉ ତମେ ଯାଅ, କାମ କର, ଆମ ପରେ କଥା ହବା ଆଉ ହେଲା। ହଁ।